ହଁ
ହ୍ୟାଲୋ।
ସୁବା ହଉଚି?
ହଁ ସୁଭା ଯାଉଚି।
ଏଟା ସାଙ୍ଗେ ସାଙ୍ଗେ କଲ୍ କଲ ନା ଲେଟ୍ ହେଲା କଲ ଆସିବାକୁ?
ଲେଟ ହେଲା ଟିକେ
ହଁ ସେ ଅପେୟା କଲେ ବୋଲି ଆସିଲା ଆଉ ତମ ଆଡୁ ମୋ ଆଡୁ କଲ୍ ତାହେଲେ ଯାଉନଥିଲା ଆଉ ହଉ
ଓହୋ।
ତମେ ଆଉ କଣ କରୁଚ ଖବର କଣ ସବୁ ଭଲ ତ?
ହଁ ଭଲ ଅଛି।
ଆଉ ସାଉଣ୍ଡ କଣ ସବୁଚି କି?
ହଁ ସାଉଣ୍ଡ ଟିକେ କୁଡୁ କୁଡୁ ଶୁବୁଚି ଟିକେ ଭଲ ଆ ଆସନ୍ତୁ।
ଏ ଯୋଉ କ୍ଳିଅର ସୁବୁନି?
ହଁ କ୍ଲିୟର ଏଇନା ଟିକେ ଆଇିଲା ଆଉ ଟିକେ ଆସି ପାରିବ
କ କଇଲ ଫ୍ୟାନ ଆଗରେ ବସିଚି ତ କୁଲର ଆଗରେ ସେଇଥିପାଇଁ। ଗରମ ହଉଛି ଆଉ କଣ କରିବା କଣ କହୁଚ କୁହ।
ଆଉ କଣ ଖେଳିବାକୁ ଆଉ ଯାଉନା କି?
ହଁ ଖେଳିବାକୁ ଯାଉଚି ଆଉ ଚାରିଟା ବେଳେ ଖେଳଆ ଯାଉଚି ପ୍ରାୟତଃ ବର୍ଷା ପଳେଇ ଆଉଚି ଆଉ ଖେଳିବାକୁ ଯାଇ ହଉନି।
ଓହୋ ଆଉ ଏ ବର୍ଷ କେତେଟା କପ୍ ଜିତିଲ?
ଏ ବର୍ଷ କିଛି ନାହିଁ ଦି ତିନିଟା ଜମା କପ୍ ଜିତିଲୁ ଆମର ଯୋଉ ଛୋଟବେଳେ ଯୋଉ ଖେଳ ଖେଳୁଥିଲେ ସେମି ଏବେ ସେଭଳିଆ ଖେଳ ଆଉ କୋଉଠି ବି ପାଇବାନି। ଆମେ ବଡ ସିନା ହେଇଗଲେ ତମେ ତ ବି ଖେଳିିବାକୁ ଯାଉନ ହ ମା କୋଉଠି ଖେଳୁଚ ଚାକିରି ବାକିରି ତମ ଘର ସମ୍ଭାଳିଲଣି ଆଉ ମାନେ ଆଉ ଛୋଟ ତମଠୁ ଦି ଚାରି ବର୍ଷ ସାନ ମୁଁ ଖେଳା ଖେଳି କରୁଚି। ଆଉ ପାରିବି ମୁଁ ବି ଯାଇପାରିବି। ଆମେ ଯୋଉ ଛୋଟ ବେଳେ ସେ ଯୋଉ ଆମ ସୁନ୍ଦର ଏଇ ପଡିଆରେ ଆଉ ବିଲରେ ଯୋଉ ଖେଳ ଖେଳୁ
ହୁଁ ଶିବନ ହରିକା ଆମେ ସବୁ ଯୋଉ ଯାଇକି ଖେଳୁ ନା?
ହଁ।
ହୁଁ।
ସେମିତି ଆଉ ଖେଳ ହେଇପାରିବ।
ସେ ଯୋଉ ବିଲ ବାଞ୍ଚିକି ଆମେ ଯୋଉ ଖେଳୁ ଛଅ ଚାରି ବାରୁ ଆରତ ନା ଘର ପଢିବ ନା।
ହଁ ମ ନା ନାଁ ଧରନ୍ତୁ ନାହିଁ।
ହଁ ହଁ ଆଉ କଣ ଯୋଉ ଆମେ ଯୋଉ ବିଆଟେ କିଣି ଥିଲେ ମନେ ଅଛି ନା?
ହଁ ମ ବ୍ୟାଗ ଟେ କିଣିଥିଲେ ହୁଁ
ହଁ।
କିଣିଥିଲେ ଆଉ ସେ ସେ ସମୟ ଆଉ କଣ ଅଛି।
ସେ ସମୟ ସବୁ ପଳେଇଲାଣି ଆଉ ଏଇନା କଣ ଖାଲି ଏଇନା ରୋଜଗାର କରିବା କଥା କୋଉ ବାଟରେ ଆଉ। ନା?
ହଁ ରୋଜଗାର କରି ଘରକୁ ଚଳେଇବ ଆଉ ଆଉ ତ କିଛି କାମ ନାହିଁ ତମର।
ହଁ।
ଯେତକି ଖେଳିବାଆଙ୍କେ ଖେଳିଦେଲ ଯେତେ ଖେଳିବା କଥା ଖେଳିଦେଲ।
ଅ ଖ ଖେଳିବା ବୟସ ପଳେଇଲା।
ହଁ ହଁ
ଆଉ କଣ କର୍ଚ କୁହ?
ଆଉକିଛିନାଇ ଆମେ ଖେଳିବାକୁ ଯାଉଛୁ ତ ବର୍ଷା ବର୍ଷା ପଳିଆଉଛି ଆଉ ଖେଳିବାକୁ ଯାଇ ହଉନି। ଆଉ କଣ କରିବା। ଆଉ ଭଲ୍ ଲାଗୁନି ଆଉ କଣ କରଇ ଏଇ ବର୍ଷା ମାସା ଟା ଘରେ ବସିବା କିଏ ଫଲ୍ ଖେଳ ବାହେଲେ ଖେଳି ଯାଉଛି ଗୋଡରେ ଖେଳନ୍ତି ଯୋଉ
ହଁ ଭୁଲ ସେ ଯୋଉ ମଜା। ଆଉ କଣ ଅଛି।
ଆମେ ଯୋଉ ବିଦ୍ୟାଳୟ ଯାଉଥିଲେ ସେଠି ବି ଯୋଉ ଖେଳ ଛୁଟିରେ ଯୋଉ ଖେଳୁଥିଲେ ଘଣ୍ଟାଏ ସେ ସ୍କୁ ବି ବିଦ୍ୟାଳୟରେ ଖାଇକି ବିଦ୍ୟାଳୟରେ ଖେଳୁଥିଲେ ସେ ମଜା ଆଉ କଣ ଅଛି ଏକା ସହିତ ଯୋଉ ଯାଉଥିଲେ ଚାଲି ଚାଲିକା ଗାଁ ଏମୁନ୍
ସେ ଜରି ଜରି ବ୍ୟାଗ ପକେଇକିନା ଆମ କାନ୍ଧରେ ଯୋଉ ବି-ବିଦ୍ୟାଳୟକୁ ଆମେ ଯାଉ
ରଉ
ସେଇ ଯୋଉ ଉ ଖେଳ ସାର ସ ସହିତ ଯଉ ଆମେ ଯୋଉ ଇଏ ଖେଳୁ କ୍ରିକେଟ୍ ଯାହାକି ବ୍ୟାଟ୍ ବଲ।
ନା ବ୍ୟାଟ୍ ବଲ୍ ଯୋଉ ଖେଳୁ ସେ ଆ କଣ ଖେଳ ଅଛି ନା ସେ ମଜା ଅଛି। ଏଇ ନା କଣ କାଲି ଟିକେ ଖେଳିବା ପାଇଁ ଯିବୁ ଖେଳିବାକୁ ଯ ସେତିକି ଆଉ କିଛି ନାହିଁ। ସନ୍ଧ୍ୟା ସକାଳୁ ଉଠିବୁ ଖାଇବୁ ପିଇବୁ ନଅଟା ବେଳେ ପଳେଇବୁ ଖେଳିବାକୁ। ର ଖେଳି ଖେଳି ବାରଟା ବେଳେ ଆସିବୁ ଖାଇ ପିଇକି ପୁଣି ଘଣ୍ଟାଏ ଦି ଘଣ୍ଟା ଶୋଇନଥିବୁ ପୁଣି ତିନଟା ବେଳେ ଯାଇକି ଖେଳିବୁ। ଆମ ଗଡ଼ାରେ ଆମେ କମ୍ ପିଜ୍ କରି ଖେଳିଛେ
ଆମେ ଖାଲି ମାରିବା ଆମେ ନ ଚାରି ଆଉ ଛଅ ଯୋଉ ମାରୁ।
ଏ ମାରୁ ଆମ ବେଳୁ ଯୋଉ ଡଗ୍ ବଲ୍ ଥିଲା ସେବେ ବି ଏବେ ବି ସେଇ ଡଗ୍ ବଲ୍ ଉରା ଫାଟି ଯାଉଛି ରବର ବଲ ଏବେ ସେ ବଲ୍ ଗୁରା ଆଉ କଣ କହିଲୁ ବହୁତ ଶୀଘ୍ର ଫାଟି ଯାଉଛି ଆମ ବେଳକୁ ବହୁତ୍ ଦିନ ଯାଉଥିଲା।
ବହୁତ ମାନେ ହାର୍ଡ ଥିଲା ସେ ବଲ୍
ବହୁତ ହାର୍ଡ ଥିଲା ବହୁତି ଭଲ ବି ଥିଲା। ସେ ସମୟ ଆଉ କଣ ମିଳିବ? ସେ ଯୋଉ କଇଁଆ ଗ ଗଛରୁ ତୋଳୁଥିଲେ। ସାଙ୍ଗେ ସାଙ୍ଗେ ସେଇଠି ଖାଇଦଉଥିଲେ ସେଇଠି ଖାଇକି ସେଇଠି ଖେଳୁଥିଲେ। ସବୁ କରୁଥିଲେ ତାଙ୍କ ବାରିରେ ବଲ୍ ପଶିଗଲେ ଡର ମାରୁୁଥିଲା ଯିବା ପାଇଁ ଆଣିବାକୁ କାଳେ ତାଙ୍କ ଘର ଲୋକ। କାଳେ ତାଙ୍କ ଘର ଲୋକ କିଏ ପଳେଇ ଆସିବ? କିଏ କଣ କହିବ? କିଏ ଘରକୁ କଣ କହିବ? ଘରେ ବାଡେଇବେ। କଣ କରିବି ବହୁତ ପ୍ରକାର ଅସୁବିଧା ଥିଲା। ସେଇ ଅସୁବିଧା ସମ୍ମୁଖିନ ହେଇକି ବି ଆମେ ଖେଳୁଥିଲେ। ଖରା ତରା କିଛି ମାନୁ ନଥିଲେ ସବୁ ଆଡ଼େ ଆମେ ଯାଉଥିଲେ।
ଯାଉଥିଲେ ଆଉ ସେ ଯୋଉ ଆମେ ଯୋଉ ଯାଉ ଆମ ବେଲମାଳିଆକୁ। ଆଉ ଶିବ ଠାକୁର ଅଛନ୍ତି।
ଆ ସେ ତ ଠାକୁର।
ହଁ ଠାକୁର ଆମ୍ବ ନେଇକି ଯାଉ।
ଆମ୍ୱ ପାମ୍ବ ନେଇକି ଯାଉ ସେଠି ତ ଆମେ ପଣା କରି ପିଉ ନା।
ହଁ ପଣା କରି ପିଉ। ଆଉ କୁକୁଡା ମାଂସ ରାନ୍ଧୁ ସେଇଟି ଆମେ ଖାଉ।
ହଁ ସେ ତ କୋଉଡା ବତାନ ସେଠି ନୁହେଁ। ସେଠୁ ବାହାରେ ଆମେ ଯୋଉ ରାନ୍ଧିକି ଖାଉ ସେ ମଜା ବି ଅଲଗା। ଖେଳରେ ଯୋଉ କୋଡିଏ ଟଙ୍କା ପଚାଶ ଟଙ୍କା ପାଇଥିବା ସେଇ ପଚାଶ ଟଙ୍କାରେ ଆମେ ଯୋଉ ଆ ଯୋଉ ପକୁଡି। ତେଲ ବ୍ୟାଟ କିଣୁ ତ ପ-ପକୁଡ଼ି, ବରା ଯୋଉ ଛାଣିକି ଖାଉ।
ହଁ ହଁ ହଁ।
ତ ମଜା ସିଏ ମଜା ଆଉ କଣ ଅଛି। ଆଉ କାହାର କାହେ ତ ଏବେକା ଛୁଆ ଯୋଉ ଖାଲି ଖାଲି ବାହାରକୁ ପଳଉଛନ୍ତି। ଛକକୁ ବଜାରକୁ ପଳଉଛନ୍ତି ଖାଉଛନ୍ତି ପିଉଛନ୍ତି ବୁଲୁଛନ୍ତି।
ବାହାରୁକୁ ପଳଉଛନ୍ତି ମୁଁ ତ ମୋର ହ ଯାାଇ ଦୋକାନରେ ରହିଲି। ମୁଁ ଆଇଲା ବେଳେ ଗୋଟେ ପିଲାକୁ ପଚାରିଲି ମୁଁ କହିଲିି ଭାଇରେ ଆଉ କ୍ରିକେଟ ଏ ଯୋଉ ବ୍ୟାଟ୍ ବଲ ଆଉ ଖେଳ ହଉନି କିରେ? ସେ କହିଲା ସବୁ ପିଲା ତ ନିଜ ନିଜ କାମରେ ସବୁ ପଳେଇଲେ। ଆଉ କେହି ଖେଳିିବାକୁ ଆଉ ଆସୁନାହାନ୍ତି। ବୁଝିଲୁ ଆ ଆସୁନାହାନ୍ତି ମୁଁ ସେଇ କଥାଟା ଭାବିଲି। ମୁ କହିଲି ଆମ ବେଳେ ଆମେ ଛୋଟ ଛୋଟ ହେଇଥିଲୁ ତିନିଟା ଦିଟା ବେଳୁ ଉଠିକିନା ଆମେ ଯାଇକି ବ୍ୟାଟ ବଲ୍ ଖେଳୁ ଡକାଡକି ହେଇକି ଦଶ ପନ୍ଦର ଜଣ।
ହଁ ଏକାଥରେ। ବଡ ଭାଇ ଗୁରା ବି ସେତେବେଳେ ବି ମୋବାଇଲ ନଥିଲା ବଡ ଭାଇ ଘରୀ ଯା ଯାଉଥିବା ସବୁ ଗୋ ଏକାଠି ହେଇ ଖେଳୁଥିଲୁ। ମିଶିକି ଖେଳୁଥିଲୁ ସେ ବଡ ଭାଇ ଘରୀକା ବି। ଥଣ୍ଡା ଫଣ୍ଡା ଆଣନ୍ତି ଆମେ ପିଇଦଉ। ବରା ଫରା ବି କେତେବେଳେ କଣ ଆଣନ୍ତି। ଚକଲେଟ୍ ଆଣନ୍ତି ଆମେ ଖାଉ ବହୁତ ପ୍ରକାର।
ଆମେ ଜୋଉ ମ୍ୟାଚ ସେ ଜୋଉ। କ୍ରିକେଟ ଖେଳୁ ସିଏ ଦଳେ ଆସିବେ ଆମେ ଦଳ ମିଶିକିନା ଖେଳୁ।
ସେ ଦୁଇ ଦଳ ସେ ଯୋଉ ଝଗଡା ତ ହୁଅନି ଶାନ୍ତି ଶୃଙ୍ଖଳାରେ ଖେଳୁ। କିନ୍ତୁ ବହୁତ ମ ମଜା ଲାଗେ ସେ ଯୋଉ ପାଞ୍ଚ ଟଙ୍କା ପାଞ୍ଚ ଟଙ୍କା ଆମ ପାଇଁ ବହୁତ ବଡ ଥିଲା।
ବଡ ଥିଲା ପାଞ୍ଚ ଟଙ୍କିଆ ପାଞ୍ଚ ଟଙ୍କିଆ ଖେଳ ହବ ସବୁବେଳେ। ରବିବାରେ ହେଲେ ର ରବିବାର ହେଲେ ଆମର ସକାଳୁ ଖେର ଆରମ୍ଭ ହେଇଯିବ ଆଠଟାରୁ। ଆଠଟାରୁ ଉପରେ। ଏଗାରଟା ଏଗାରଟାରୁ ଘରୁ ଆସିବୁ ଗାଧେଇ ଖାଇକି ପୁଣି ଯିବୁ। ପୁଣି ଆସିବୁ ଗୋଟେ ରେ ଗୋଟେରେ ଖାଇଦେଇକି। ଟିକେ ଶୋଇନଥିବୁ ତିନିଟା ହେଇ ଯେତେବେଳେ ହେଇଯିବ ଆମେ ପୁଣି ଯିବୁ କ୍ରିକେଟ ଖେଳିବାକୁ। ମାନେ ବ୍ୟାଟ ବଲ ଖେଳୁ।
ବହୁତ ଭଲ ଥିଲା ସେଦିନ ସେଦିନ କଣ ଆସିବ।
ଫେରିହବ।
ସେ ଦିନ ପରିବନି ଏବେ ନିଜ ନିଜ ନିତ୍ୟ କର୍ମ ସବୁ କରିବ ନିଜ ନିଜ କାର୍ଯ୍ୟ ସବୁ କରଥିବ କରିବ ନିଜ ନିଜ କର୍ତ୍ତବ୍ୟ ସବୁ କରିବ।
ହୁଁ।
ଆଉ ସେଦିନ ଆସିବନି ଯେ ତମେ ଆଉ ଛୋଟ ଛୁଆ ଅଛ ଖେଳିବ।
ଆଉ କୋଉ କର୍ତବ୍ୟରେ ହେଳା କରି ହବ। ନିଜ କର୍ମ କ୍ଷେତ୍ରରେ ନିଜେ ଯାଇକି ସବୁ ରହିବାକୁ ପଡିବ।
ଆ କର୍ତ୍ତବ୍ୟରେ ହେଳା କରିବ ମାନେ ତମେ ଆଗକୁ ଅସୁବିଧା ହବ ତମେ ଖାଇବାକୁ ପାଇବନି। ତମେ ଆକୁ ଅନେଇବ ତାକୁ ଅନେଇବ ନିଜେ କିଛି ରୋଜ ନିଜେ କ କରିଥବ ତାହେଲେ କିଛି ରାଜ୍ୟରେ ସଞ୍ଚୟ କ ର କି ତମେ ସେଇଥିରେ ବି ତମେ ଚଳିପାରିବ।
ହଁ।
ହଁ। କଣ କହିଲ?
ଆମ ଆମ ଟୋକା ଏବେ ଆଇଲେ ବୁଝିଲ।
ହଁ ସେ କୁଆଡ଼େ ଯାଇଥିଲା କି?
କୁଆଡେ଼ ଯାଇଥିଲେ ସାଇକେଲ ନେଇକି ଗଉନର ତାର ଶକୁନା ଫୁକୁନା ସବୁ ଯାଇଥିଲେ କୁଆଡେ଼।
ଆଉ ମୋ ଫୋନ ନା ଧର ନା ମୋ ଫୋନ ଟା ଉଠେଇ
ଫୋନ ଉଠେଇ ପାରିଲାନୀ ଘରେ ଯୋଉ ଚାର୍ଜ ବସେଇକିନା ଯାଇଥିଲି ବୋଧେ।
ଆଉ ମତେ କଣ ପାଇଁ କହିଦେଲେ କଲ କରିବା ପାଇଁ? ମୁଁ କଲ୍ କରିଦେଲିି ମୋର ଅସୁବିଧା ହେଲା ଗୋଟେ। ସବୁଆଡ଼େ ବୁଝିବା ଦରକାର।
କହିଦେଇକି ନା ପଳେଇଲା ତାର କିଏ ଡାକୁଛି ଯିବି ଆଉ।
ହଉ ତମେ ଆଉ କଣ କହୁଛ ସେ ତ ସମୟ ଆସିବନି ତମେ ନିଜେ ନିତ୍ୟ କାମ କରିବ ସ ସବୁ ନିଜର କରିବ ବହୁତ ଏଇନା କଷ୍ଟ କରିବାକୁ ପଡିବ।
ହୁଁ ଆମେ ଯୋଉ ଯାଇଥିଲେୁ ଚୁର ସପାଟି ବ୍ୟାଟ୍ ବଲ୍ ଖେଳିବାକୁ ମନେ ଅଛି ନା।
ହଁ।
ହଁ ହଁ ସେ ଯୋଉ ମଜା। ଭଲ ମାରିବୁ ବଡ଼ ପିଲା ବି ଗଲେ ଆମ ସହିତ ଦେଖିବାକୁ।
ହଁ।
ହଁ।
ଗୋଟେ ଭଁଅର ଆସିକି ଉଡୁଛି ମୋ କାନ ପାଖରେ ପଳେଇଲା କୁଆଡେ଼।
ହ ଭାଅଁର ତ ଉଡ଼ିବ ଭାଅଁର ତାର ଫୁଲରୁ ଇଏ ଖୋଜିବାକୁ ଆଇ ଆଉ ମିଠା ଅଂଶ ଟା ରସ ରସ
ଆଉ ସେ ଭାଅଁର ଫଅଁର ବର୍ଷା ହଉଛି।
ଆଉ ଯୋଉ ଆମେ ଯୋଉଠି ଖେଳୁ ସେଇ ଗଛ ଉପରେ ବହୁୂମାଛି ବର୍ଷା କରିଥିଲା ମନେ ଅଛିନା।
ହଁ ହଁ ସେ ମହୁମାଛି ତ ଭାରି ଡେଞ୍ଜର ଥିଲା ନା ବହୁତ
ବଡ ଆକାରରେ କରୁଥିଲା ନା।
ବହୁତ ବଡ଼ ଆକାରରେ କରୁଥିଲା ଡର ବି ମାରୁୁଥିଲା କାଳେ ବଲ ଯାଇ ବାଜିଯିବ କି କାଳେ ଟେକା ଟା ପକେଇଦବ। ଭୁଲ ବଶତ ବି ପକେଇ ଦେଲେ ବି ସମସ୍ତେ ଆଉ କୁଆଡ଼େ ଯାଇପାରିବେନି। ମଉ ମାଛି ମାଳ ଖାଇବା ରହିବା।
ହ ରହିବା।
ହୁ।
ମହୁ ଆମ ଘର ପାଖରେ
ହଁ ହଁ ଆଉ କଣ କହୁଛ ସମୟ ତ ହେଇଗଲାଣି ବୋଧେ ମତେ ଲାଗୁଛି?
ହଁ ହଁ ମୁଁ ରହୁଛି ପଛେ କଲ୍ କରିବି ଆଁ।
ହଉ ତମେ ରଖୁଛ ହଉ ତ ରଖ ପରେ କରିବ ଆଉ।
ହଁ ହଁ।